ହ୍ୟାଲୋ। ହ୍ୟାଲୋ। ହଁ। କୋଉଠି? କ କଣ ଚାଲିଛି କ?
ଦେଖ ପଟନାରେ କିଛି ନାଇଁ ବାସ୍ ମୋର ଇଣ୍ଟର୍ନସିପ ଚାଲିଛି। ମୁଁ ଇଣ୍ଟରନସିପ ହଉନି।
କଣ କରୁଛୁ ଏବେ?
ମୋର ଇଣ୍ଟନସିପ ର ଟାଇମ ଚାଲଚି ଇଣ୍ଟର୍ନସିପ ଯାଇଥିଲି ଆଇକି ବାସ୍ ଶୋଇଥିଲି ଟିକେ।
ଓ ହୋ କୋଉଠି କଣ କରୁଛ ଏବେ ତବେ କଣ ପଢାପଢି?
ମୋର ବିଟେକ ଆଗ ଏବର୍ଷ ଫାଇନାଲ କ୍ଲିଇୟର୍ ବିଟେକ୍ ଫାଇନଲ ଫାଇନାଲ ଇୟର।
ଅ ହ। ହେଲା ଆଉ।
ହୁଁ ତୋର?
ଓ ହୋ। ଚାଲିଛି ମର ହେଲେ ବିଟେକ୍ ଏକା ଚାଲିଛି ଫାଇନାଲ ଇଅର୍ ଚାଲିଛି ବିଯାର ଲାଗୁଛି କହିବାର ନାହିଁ।
ବିଜର
କଣ ହେଲେ ତର? ଏମତି ଆଉ ଟାଇମ ପାସ୍ ହଉନି ମୁଣ୍ଡ ମୁଣ୍ଡ ଗରମ ହେଇ ଖରାକୁ ପିଏତେ ଚଢ଼ୁଚି ଖାଲି ଖାଲି ଟାରେ ଆଉ କଣ କଇବା ଆଉ କ।
ହୁଁ।
ଏ ଇଏ କ କାର ମର
ହୁଁ।
ହଁ ସରିଲାଣି କେବଡ।
ହଁ।
ତର
ମୋର ସରିତା ଇଣ୍ଟର୍ନସିପ୍ ହଉଛି।
ହଁ ଏକଜ୍ଜାମ ସରି ଇଣ୍ଟର୍ନସିପ ଷ୍ଟାର୍ଟ ହେଇଗଲାଣି ତମର ଏବେ? ଆରେ କଣ କହୁଥିଲି ଏତେ ସାଇଲେଣ୍ଟ କଣ ରହୁଛୁ?
ହୁଁ କ ଆଉ ତୁ ଆଉ କିଛି ଏବେ କାମ କରୁନୁ କି? ସାଇଲେଣ୍ଟ କିଛି ନା ହେଇନି ହେକା କହ ତୁ କଣ? ତୁ ଆଉ କିଛି କାମ କରୁନାହିଁ ତମର କଲେଜଉ କଣ ଅଛି ନ କଲେଜ ତ ହଉଛି। ତ ତୁ ଗୋଟେ ପାର୍ଟ ଟାଇମ ଜବ ଦେଖିଦଉନୁ ଫୁଲ ଟାଇମ ହେଲା ଆଳକୁ
ନାଇ ସେନା ପଢାପଢି ନ କଲେ କେମିତି ଦବ କଲେଜ ନ ଗଲେଛି ନ ହବ ପଢାପଢି ନ କଲେ କିଏ ପାସ୍ କରିଦବ?
କାଇଁ ତୁ ଗମେଣ୍ଟ ପାଇଁ ଆପ୍ଲାଏ କରୁଛୁ କି ମାନେ ଗମେଣ୍ଟ ଏକ୍ଜାମ ଦଉଛୁ କି?
ନାଇଁ ନାଇଁ ନାଇଁ ନାଇଁ ଆମ ବାପା ତ ଗମେଣ୍ଟ ଆଉ।
ତମର ଇଲେକ୍ଟ୍ରିକାଲ ଅଛି ଯଦି ତୁ ଗମେଣ୍ଟ ଆପ୍ଲାଏ କରିଦେ ଗମେଣ୍ଟ ଜବ୍ ମେ ବି ହେଇପାରିବ।
ହୁଁ କରୁଛି ବା।
ତା ସିଷ୍ଟ ନହେଲେ ଟିକେ ପାଠ ପଢତେ।
କୋଟା ସିଷ୍ଟମ ଆମର କେମତି ଲାଗିଲା।
କାଇଁ ତମର କୋଟା ନାହିଁ କି?
ନାଇଁ ନାଇଁ ଛାଡେ ସେ କଥା ଛାଡେ ଆଉ କଣ କହ? କଣ କ ସାଙ୍ଗସାଥି କଣ ତମର କଣ ଚାଲିଛି?
ସାଙ୍ଗସାଥି ଚଳିୟ ନୂଆ ନୂଆ ସାଙ୍ଗ ହଉଚନ୍ତି।
ଓ ହ ହ।
ତାହିଁରେ କେତେ ଜଣ ଭଲ ଅଛନ୍ତି କେତେ ଜଣ ଖରାପ ଅଛନ୍ତି। ସମୟ ଟା ଭଲ ନାହିଁ ନା କେତେଳ କଣ ହେଇଯିବ ସେଥିପାଇଁ।
ଓ ହୋ ହୋଁ।
ହୁଁ ତୁ ତୋ କଥା କହ ତତେ ମୁ କେବେଠୁ ମିସିନ୍ ନା
ମୋ କଥା କଣ କହଇଆଡା ଆଇଛି ଟିକେ ବାହାରୁ ଆଇଥିଲି ଗୋଟେ କଣ ଭାନ ଭାଁ ଲାଗୁଛି ଆଜିିକାଲି।
ହୁଁ।
ହୁଁ କଣ କଣ ଚାଲିଛି କଣ ଏବେ ତୋର
ବତ।
ଖଡା ଇଆଡେ ଆଜି ତ ଏଆଡେ ବର୍ଷା ତ ନାଇଁ ଆଜି ହେବା କଥା ବର୍ଷା କାହିଁ ହେଇନି।
ହୁଁ।
ଖରା ଯେ ଖରା କରୁଛି ରାଝୁନି ହେଲେ ଆଗ। ବର୍ଷା ହେବା କଥା ଆଜି ହେଇନି ବୁଝିଲୁ।
ହୁଁ।
ଖରା ହଉଚି ମାନେ ମେଘ ଥିଲା। ସକାଳେ ହେଲେ ହେଲେ ଲେ ପୁରା ଗରମ ଗୁମ ଗୁମ ଥିଲା।
ହୁଁ।
କଣ କରିପାରିବା କହ ଚାରିଆଡେ କାଲିଆ
ହୁଁ ତୁ ହେଲେ ଗୁଟେ ଆନ୍ଦେ। ଏସିଡି।
ଆନ୍ଦି ଆନ୍ଦି ଆଯେ ଆ ଯେ ଗରମ ଗୁଡା ଯିବ କୁଆଡେ ସବୁ ଏସିି ଲଗେଇ ବୋଇଲେ ଘରେ। ବାହାରେ କାମ କରିବ କିଏ ଆଉ ସବୁ ଯଦି ଘରେ ବହିବ ଆଉ କାମ କରିବ କିଏ ବାହାରେ
ହୁଁ ନାଇଁ ରାତି ଟାଇମରେ ସେ ଅଭ୍ୟାସ ସେ ଅଭ୍ୟାସ କରୁନି ଆଉ। ବେଶୀ ଅଭ୍ୟାସ ହେଲେ ଭଲ ନାହିଁ ନା ବାହାରେ ଚଳି ହବନି।
ଥଣ୍ଡା ଧରିଦେଇଛି ମତେ ଥଣ୍ଡା।
ମୁଁ ବିଶାଖାପାଟଣା ଯୋଉ ଏରିଆରେ ରହୁଛି ଏତେ ସୁନ୍ଦର ଜାଗାଟା ମାନେ ଏତେ ସୁନ୍ଦର ମୋ ଏରିଆକୁୁ ମତେ ଖାଲି ପାହାଡ ହିଁ ଦେଖାଯାଉଛି। ମାନେ ଏମିତି କି ଚାରିଆଡେ ପାହାଡ ମଝିରେ ସମୁଦ୍ର। ଦ୍ର ସେ ମଝିରେ ଲୋକମାନେ ଘର କରିଛନ୍ତି। ପାହାଡ ଉପରେ ବି ଘର ହେଇଛି ଆଉ ଏ ଏତେ ସୁନ୍ଦର ଦେଖାହଉଛି କେବେ କେବେ ଆଉ କହିବା ହଉନାହିଁ। ଆଜି ଏଇଠି ପୁରା ମେଘ ମେଘ ଅଛି ମାନେ ବର୍ଷା ହେଇଛି। ମାତ୍ର କମିଯାଇଛି ଝିପ ଝିପି ହେଇକି କମିଯାଇଛି ଏଡେ।
ମାନେ ଏଇଠ ର ବିଶାଖାପଟଣ ନା କୋ କୋ ଜାଗାରେ ପୁରା ଜୋରସୋର ରାଜୁ ଥିବ ଆଉ କୋ କୋ ଏରିଆରେ ମୂଳରୁ ହୁଉନଥିବ ହେଲା। ଥଣ୍ଡା ଲାଗୁଥିବ ମାତ୍ର ବର୍ଷା ହଉନଥିବ। ମାତ୍ର ପାହାଡ ତାର ଯୋଉ ଭିଉସ ଯାକ ଦେଖାଯିବ ଏତେ ସୁନ୍ଦର ଥିବ ଏତ ତେ ମାନେ ବହୁତ୍ ସୁନ୍ଦର ଥିବ ମେଘ ପୁରା ପାହାଡରେ ମେଘ ପୁରା ଏମିତି କବର ଭର୍ତ୍ତି ହେଇକି ଫୁଲ୍ ହେଇକିଥିବ। ଭରି ଭରି ହେଇକି ତାଇଁରେ ଆଉଥରେ କୋଉ କୋଉ ସମୁଦ୍ର ଯା ଟିକେ ଟିକେ ଦେଖା ହଉଛି ଆମର ଏଇଠୁ କୁଉଟା କୁଉଟା ଦେଖାଉଛି ତା ନାଁ ଜଣାନାହିଁ। ମାତ୍ର ଏଇ ଦେ ଖା ହଉଛି ଟିକେ ଆମେ ଦେଖିପାରୁଚୁ କାହିଁକି ନା ଆଉ ଥରେ ମୋର ରୁମ୍ ପାଖରେ ଫ୍ୟାକ୍ଟ୍ରି ବି ଅଛି ମାନେ ପ୍ଲାଣ୍ଟ ଯାକ ତ କେବେ କେବେ ସେ ତାର ବି ନିଆଁ ଧୂଆଁ ସେ ସବୁ ଯାହା ଦେଖାଯାଉଥିବ ମୋଷ୍ଟଲି ନିଆଁ ଟା ଆମେ ସକାଳେ ଦେଖି ପାରୁନୁ ଏତେ ମାତ୍ର ରାତି ଟାଇମ୍ ରେ ଯଦି ପ୍ଲାଣ୍ଟ କାମ ଚାଲିଥିବ ତ ନିଆଁ ଦେଖାଯାଏ। ସେ ଫ୍ୟାକ୍ଟ୍ରିର।
ଓହୋ ହୋ‌।
ହୁଁ।
ଉଁ ଉଁ ହେଲେ ଆମର ଆଶ୍ରୀବାଦରେ କଣ ହାଲ ଚଲ୍।
କିଏ ଜଣା ନାଇଁ ମୁଁ କଥା ହଉନି।
ପକଉଚି ନା ନାଇଁ ପକ ରିଲ ତ ପକଉଛି ମୁଁ ଦେଖୁଛି ଯେ
ମୁଁ ଦେଖୁନି ମୁଁ କଥା ହଉନି ଆଉ
ସିଏ ଆଉ ମେସେଜ କରୁନି ହ୍ୱାଟ୍ ସପ ରେ ନାହିଁ କି ଇନଷ୍ଟା ନାହିଁ।
ସିଏ ଡିପ୍ରେସ୍ଡ ବଟ୍ ମୁଁ କେମତି ଜାଣିଲି ମତେ ଗୋଟେ ସାଙ୍ଗ କହିଲା ଯେ ସେ ପୁରା ଡିପ୍ରେଷ୍ଟ ଅଛି ବୋଲି
ହୁଁ ହୁଁ ହୁଁ ନାଇଁ ହେଲେ ଟୋଟାଲେ ମେସେଜ କରୁନି ତତେ ଆଉ।
ନାଁ।
ଉଁ ହୁଁ ହୁଁ ଆଲା ଆଉ। ଆଉ ଆଉ ବାକି ଯା ନାଇଁ ସେ କଥା ଉଠା ନା। ତା କଥା କହନା ଭାଇ କିଛି କହନା।
ହୁଁ ହୁଁ।
ଏଟା ଅଲଗା ସେଟା ଅଲଗା।
ହେଲେ କଣ ଇଏ କିଛି କହୁଛି ନା କିଛି କହୁନି ଆଉ?
ନାଇଁ ମୁଁ କଥା ହଉନି।
ଉଁ ଉଁ ଶୁବିଲାନି।
ମୁଁ କିଛି କଥା ହଉନାହିଁ। ମତେ ମୁଁ ତା ସହ କଥା ଆଉ ହଉନାହିଁ ପଚାରିବା କଥା ନାହିଁ। କହୁଚି ଯେ ମୁଁ କଥା ହଉନି। ନାଇଁ ମତେ ହବାର ନାଇଁ କାଇଁ ଯୋଉ ଜିନିଷ ହବନି ସେ ଜିନିଷ କୁ ବଢେଇବି ମୁୁ।
ଅ ହ ହ ଯୋଉ ଜିନିଷ ହବନି ସେ ଜିନିଷ କୁ କାଇଁ ବଢେଇବି ନାଇଁ?
ହଁ। ତ ସା ମୁଁ ତ ଏବେ ଶାନ୍ତିରେ ଏଡେ ନାଇଁ ମୁଁ ଜାଣିନି। ତୁ କାହିଁ ତାକୁ ଫଲରେ ରଖିଛୁ କି କାଟିଦେ ଦରକାର୍ ନାହିଁ କିଛି ଫଲର ରଖିବା।
ନାଁ। ଖର୍ଚ୍ଚ ତ ଫଲ ଟା ଅଛି ତ ଅଛି ଆଉ ଗୋଟେ ଫଲର କାଇଁ କମେଇବି।
ହଁ ମୁଁ କାଟି ଦଉଛି ଆଡୁ ଉଁ। ମୁଁ କଲ୍ ଟା କାଟି ଦଉଚି ହେଇଯିଅ ତ ଏକାଉଣ୍ଡୁରୁ
ଅ ହ ହ ହଉ କାଟିଦିଅ ତମକୁ ଭଲ ଲାଗୁନି ଏ କାଟିଦିଅ ହଉ।
ହୁଁ ଆଉ ଆଜି ଆଣ୍ଟି କଣ ରାନ୍ଧିଥିଲେ?
ଆଜି କାଇ କିଛି ନନଭେଜ ନାଇଁ ଆଜି କାଙ୍କଡ କାଙ୍କଡ ନା ପୋଟଳ କଁ ଗୋଟେ କରିଥିଲେ। ଓ ନରେ ଥଣ୍ଡା ଧରି ଦେଇଚି ବୁଝ ଦି ଦିନ ହେଲା ଜର ଥଣ୍ଡା ଧରି ଦେଇଚି। ମୁହଁ ବୁଲେଇଲା ମତେ ପାଣି ପାଣି ଧନେଇ କିଛି ମୁହଁ ବୁଲେଇଲା କଇଲି ଦଶ୍ ଟାଙ୍କାରେ ଥଣ୍ଡା ମିଶି ପଣା ପଇଲି ଆଇ ଅଛୁତ ନାଁ ସଲୁ? ହାଲୋ। ହାଲୋ ହାଲୋ। ହାଲୋ। ଅଛୁ ନା ନାଇଁ? ଶୁଭୁନି କିଛି ବି କଣ କହୁଛୁ କିଛି କାଇଁ ଶୁବୁନି, ହ୍ୟାଲୋ ଶୁବୁନି ଭଲ୍ ଛେ କହ ହ୍ୟାଲୋ। କଣ କଟିଗଲା ନା କଣ ଦେଖିଆ ତ ନେଟ୍ ୱାକ୍ ଫେଟ ୱଆକ୍ ଚେକ୍ କରେ। ନା ମ୍ୟୁଟ୍ ମାର୍ ଦି ଦେଖି ଦେ ଭଲ୍ ସେ ମ୍ଯୁଟ୍ ମାରୁଚୁ ପରା।